ମୁଁ କାରଣ ମୁଁ ଗୋଟେ ଯନ୍ତ୍ର ରଖିଚି ବ୍ୟବହାର
ହଁ ଟିକେ ସ୍ଲୋ ଶୁଣା ଯାଉଚି, ବଟ୍ କିନ୍ତୁ
ଟିକେ ମୁଁ ଜୋରରେ ଏବେ କଥା ହଉଚି, ଟିକେ ଆଡଜଷ୍ଟ କରନ୍ତୁ କାରଣ ମୁଁ ଟିକେ ମୁଁ ହେୟାର୍ ମୁଣ୍ଡଟା କୁଣ୍ଡୋଉଚି।
ତ ମୁଁ ଏବେ ମୁଣ୍ଡଟି କୁଣ୍ଡୋଉଚି ମାନେ ମୁଣ୍ଡ ମାନେ ଚୁଟି ତାକୁ କୁଣ୍ଡେଇଲା ପରେ ମୁଁ ଲ ମାନେ ହେଲା।
ହଁ-ହଁ ହୁଁ-ହୁଁ ହଉ।
ସେଇ ଭିତେରେ ଆପଣ କୁହନ୍ତୁ।
ମୁଁ ବି କହୁଥିଲି ଯୋଉ ବିଷୟରେ ଆମେ କଥା ହଉ ସେଇଟା ତ କଥା ହି ପାରିବାନି, ଆଉ ମୁଁ ଆଉ କିଛି କହୁଚି।
ହୁଁ।
ତ ମୁଁ କାଲି ଯାହା ହେଇଥିଲା ଶୁଣିଥିବ?
ଆଜ୍ଞା-ଆଜ୍ଞା।
ତ ସେଥିପାଇଁ ମତେ ବାପା କହିଲେ କି ଆଉ ତୋର ଯିବା ଦରକାର୍ ନାହିଁ ଭୁବନେଶ୍ଵର। ଯିବା ଖାଲି ମାନେ ଚେକ୍ କରେଇକି ପଳେଇ ଆସିବା। ତୁ ଘରେ ରହ। ଯିବା ଦରକାର୍ ନାଇଁ, ମୁଁ ଜାଣିଚି ତୁ ଗଲେ ସେଇଠି ଫୋନ୍ ଧରିବୁ ଇଏ କରିବୁ। କେବେ ମାନେ ପାଇଁ ଯିବୁ ଖାଲି କହିଲେ। ତୁ ତୋର ଯାହା ପାଠପଢ଼ା ଅଛି ତୁ ଘରେ ପଢ
କୁହନ୍ତୁ ସେମିତି ଅସମ୍ଭବ, ସେମିତି ହେଇପାରିବନି।
ଆଉ ମାନେ ଅ
ଆପଣଙ୍କୁ କିଏ କହିଥିଲା, ଆପଣ ଜାଣିଚନ୍ତି ଘରୁକୁ ଆସିବାର କିଏ କହିଲେ କଣ୍ଡଟି କରିବାକୁ?
ଆରେ ଶୁଣ, ମୁଁ କାଲି ଫାଷ୍ଟ ଲାଗି ମାନେ କାଲି ଯାହା ହେଇଥିଲା ସେଇଟା କହୁଥିଲେ। ଦେନ୍ ଦିଦି ଟା ଗୋଟେ କାମ ଥିଲା ତ ସେଇଟା ମୁଁ କରୁଥିଲେ ତ ସେଇଟା ଦେଖିଥିଲେ ଆଉ କିଛି କହୁନଥିଲେ, ମୁଁ କହିଲି କି ସେଇ କାମ ଟା କଲା ଭିତରେ ହିଁ ଗୋଟେ ଦିଟା କଥା ହେଇଯାଏ, ତ ବୈଦୁରିଆ ସହ ଥରେ କଥାହେଲି। ଆଉ ଥରେ ସ୍ନେହ କରିଥିଲା, ସ୍ନେହା କଲା ଯେତେବେଳେ ସେତବଳେ ହେଇଯାଇଥିଲା ମାନେ ମୁଁ ଶହବା ପାଇଁ ପଳେଇଥିଲି ତ ମୁଁ ତାକୁ ୱେଟ୍ କରିଦେଇଥିଲି, ସେଥିପାଇଁ ମୁଁ ବାହାରକୁ ମାନେ ବାଲକୋନି କୁ ଆସିକି କଥା ହେଲି। ତ ମୁଁ ମାନେ ସାଢେ ଗୋଟାଏ ରେ ପୁରା ବାଲକନି ରେ ଠିଆ ହେଇଚି, ବାପା ଆସିକି ପହଞ୍ଚିଗଲେ ଆଉ, କଣ କରୁଚୁ?
ଆପଣଙ୍କ ଘରେ ଜାଣିଲେ, ନା ଅଙ୍କଲ୍ ଜାଣିଲେ କି ଆପଣଙ୍କୁ
ହୁଁ, ହୁଁ।
ଚାଲି ଚାଲି ଯା ଦେଖିଆ କଁ
ନା, ନା କଥା ହଉଛନ୍ତିି ବୋଲିି, ମୁ ମୁଁ ମାନେ, ଭାଗ୍ୟ ଭଲ ଥିଲା, ବସ ଟା ଲଗେଇଚି। ଆଉ ଫନ୍ ଟା ହାତରେ ରଖିଥିଲି। ତ ମୁଁ କହିଦେଲି କି, ନିଦ ହଉନି ତ, ସେଥିପାଇଁ ଫୋନ ଟା ଧରିଥିଲି। ଦେନ୍ ମୁଁ, ଦେନ୍ ବାପା କହିଲେ କି ଆଉ ତୋ ପାଇଁ ମୁଁ ହଇରାଣ ହଉଚି ଏଠରେ ଡେଲି ଆଉ ତୁ, ତତେ ଗୋଟେ ଖାଲି ଶୋଇବା ପାଇଁ ବି କହୁଛି ସେଇଟା ବି ତୋ ଦ୍ୱାରା ହଉନି। ତୋ ପାଠ ପଢ଼ା ବନ୍ଦରୁ ତୁ ଫୋନ ଫୋନ ଦେ ଆଜିଠୁ ଫୋନ ମୁଁ ରଖିଲି, ତୁ ଯା ଯାହା କରୁଛୁ କର, ଉଁ ତ ଶୋଧିଲେ ତ, ତାପରେ ସକାଳୁ ପଳେଇଚନ୍ତି ମାନେ ଡ୍ୟୁଟି ପଳେଇଚନ୍ତି। ଆସିନାନ୍ତି ଏବେ ଯାଏଁ, କହିବା ପାଇଁ ଚାନ୍ସ ହିଁ ମିଳୁନି, କି ଭୁଲହେଇଗଲା ଆଉ ନି, ଏମିତି ସେମିତି କିଛି କହିବା ପାଇଁ, ଚାନ୍ସ ବି ମିଳେନି ମତେ।
ଆପଣ ଯେମିତି ଅଙ୍କନ ଆସିବେ, ଆପଣ ତାଙ୍କ ଗୋ ଡ ତଳେ ପଡ଼ିଯିବେ, ଆପଣ ଭୁବନେଶର ଆସିବେ, ପ୍ଲିଜ୍ ରାତି ଏଗାରଟା ପରେ,
ଆଜ୍ ଆଜି ତ ଏଗାରଟା ଯାଏ ହେବନି ବିଦେଶ ହଁ, କଁ କହିଲ?
ଯୋଉ ପର୍ଯ୍ୟନ୍ତ ସେତେ ଇମ୍ପୋ ଟାଣ୍ଟ ତାଙ୍କୁ ମାନେ
ହଁ, ନା ମୁଁ ସାଢେ ଏଗାରଟା ଯାଏଁ, ମତେ କିଛି କୁହନ୍ତିନି, ଫୋନ୍ ଟା ଧରିଥାଏ। ତାପରେ, ମୁଁ କାଲି ହିଁ ଧରିଲି ନଲେ ସାଢେ ଏଗାରଟା ପୂର୍ବରୁ ହେଇନଥିବ ସେଇଟା। ଯୋଉ ତୁମେ, ଯୋଉ କଥା ଟା କହିଥିଲ, ସେଇଟା ସାଢେ ଏଗାରଟା ପୂର୍ବରୁ ହେଇଥିବ। ପରେ ହେଲେ, ମୁଁ ମନା କରିଥିବି।
ଅ ହ, ଆପଣ ଏଇଠି ଟିକେ ଚେକ୍ କରିବେ ହେଲା।
ହଉ, ମୁଁ ଚେକ୍ କରିବି କିନ୍ତୁ ମୋର ସତରେ ମନେପଡୁନି ଏବେ ବି କି ହଁ ମାନେ ସେଇ କଥା ପଡୁ ପଡୁ ସେଇ ଦିନ କଥା
ସେଇଟା ଏଇ ଯୋଉ ଦିନ ଆପଣ ମତେ ଆପଣଙ୍କୁ ମନେ ଅଛି ଏଇଟା ମତେ ପଚାରିଲେ କି, ଆପଣ ତାଙ୍କ ସହିତ କଥା ହଉଛନ୍ତି କି ଆଣ୍ଟିଙ୍କ ସହିତ।
ହଁ, ହଁ ମୁଁ ସେଇ କଥା ଟା ମାନେ ସେଇ କଥା ଟା ମନେ ପଡିଲା, ବଟ କାଲି କାଲି ତ ନୁହଁ, ପହର ଦିନ ର ହେଇଥିବ ନହେଲେ ତା ପୂର୍ବ ଦିନ ହେଇଥିବ। କାଇଁ ନା ମତେ ଟାସ୍କିଂ ଆସାଇନ ହେଇଛି ମଣ୍ଡେ ମ ଣ୍ଡେ ହିଁ, ମତେ ଟାସ୍କ ଆସାଇଁନ ହେଇଚି ତ ଆ ସର ସରି, ସରି, ହଁ ଏ କ୍ଷମା ପ୍ରାର୍ଥନା କ୍ଷମା ପ୍ରା
ମୁଁ ଟିକେ ଅଧିକ କହିଦଉଚି। ଆ ଉଁ। ଆଉ କଣ କହୁଥିଲି ତ ସେଥିପାଇଁ ମୁଁ ଆଜି ଆଜି ତ ନଅଟା ମାନେ ଦଶଟାରେ ମୋର ଗାଡ଼ି ଅଛି ତ ଆଜି ହ ଦଶ୍ଟା ମାନେ ଫୋନ୍ ହଁ ଟିକେ ଦେଖି ହବ ବଟ୍ ବସ ରେ ମୁଁ ମାନେ ବସିଲା ପରେ ମ ମତେ ଆଉ ଫୋନ ଦେଖିବା ପାଇଁ ଭଲ ଲାଗେନି ତ ଆଜି ତ ହବନି। କାଲି ତ ଚେକ ଅପ କରିବା ପାଇଁ ଯିବି ଦେନ୍ ଡିପେଣ୍ଡସ ଏ ମାନେ ରିପୋର୍ଟ ଉପରେ ନିର୍ଭର।
ଆପଣ ଆସିପାରିବେ ମାନେ କଲେଜ ଆପଣ କେବେ ଆସିପାରିବେ?
କାଲି ତ ଛୁଟି ଅଛି ନା, ମୁଁ କାଲି ଭ ବଟ୍ କାଲି ଛୁଟି ହେଇଗଲା ଯଦି ମୁଁ କାଲି ଦେଲି ଯଦି ବାପା ମା ନ ମାନିଲେ ଗଲା ସରିଗଲା।
ଆପଣ ଗୋଟେ କାମ କରୁନାହାନ୍ତି କହୁନାହାନ୍ତି ଦେବେ। ଅ ଇଏ ଚାଲିଚି କ୍ଲାସ୍ ଟେଷ୍ଟ ଲଗେଇବା।
ହ
କୁହନ୍ତୁ କି କଲେଜରେ ଏବେ ଟେଷ୍ଟ ଚାଲିଚି କ୍ଲାସ ଟେ ଏମିତି ହେଲେ ଆପଣ ଆସନ୍ତୁ ନହେଲେ ଆପଣଙ୍କୁ କୁଟିବି ଆମେ ବହୁତ କୁଟିବୁ। ଆପଣ ଯୋଉ ଭଲ କାର୍ଯ୍ୟ ଟିକେ କରିଚନ୍ତି ଘରେ ଭରସା ଆଣିବା ପାଇଁ ବହୁତୁ ଭଲ କାମ ଟିଏ କରିଛନ୍ତି।
ମାନେ ମୋ ସେଇ ଏ ଯୋ କଥା ହଉଥି ସେଟା ବିଫଳ ହେଇଗଲା କାରଣ ଆ ମୁଁ ଆଉ କିଛି ମୁହଁରୁ ଶବ୍ଦ ବାହାରିଲାନି ଦି ମିନିଟ୍। ତ ସେଇଟା ମୋର ବିଫଳ ହେଇଗଲା।
ଓହୋ ମାନେ କାର୍ଯ୍ୟ ବିିଫଳ ହେଇଗଲା। ଆଉ ଆପଣଙ୍କର ଆସିବାର ସାହାଯ୍ୟ ଟି
କାର୍ଯ୍ୟ ବି ବିଫଳ ହେଇଗଲା ମୁଁ ବି ବିଫଳ ହେଇଗଲି।
କିନ୍ତୁ କରିପାର ନଥିଲା।
ଆ ମାନେ ସେଇ ମୁଁ ଓଡିଆରେ ମାରିଦଉଚି।
ଜଣଙ୍କ କୁହନ୍ତୁ ମତେ ମହିଳା ଦି ତିନି ଜଣଙ୍କୁ କଲ କରିଦେଲି ତ ଲଗେଇଚି କାରୁଚି ତ ସେଇ ଭିତରେ ଆପଣ କିଛି ନା କିଛି ଗପି ଚାଲନ୍ତୁ ଦୟାକରି।
ହଁ ମୁଁ ଗପୁଚି ଦଉଚି କିନ୍ତୁ ଆଜି ଆମ ମାନେ ମୁଁ ଯୋଉଠି ରହୁଥିଲି ବହୁତ କିଛି ଘଟଣା ହେଇଗଲା ଯାହା ଦ୍ଵାରା କି ମୁଁ ଆ ବହୁତ ଆଁ
କଣ ଘଟଣା ଟିଏ ଘଟିଗଲା?
ନାଇଁ ଏଇଟା ମୁଁ ଏମିତି ହିଁ କଇଦଉଥିଲି ତାହାହେଲେ କଇବାର ଥିଲା ନା ସେଥିପାଇଁ କଇଦଉଥିଲି ହାଁ ହାଁ ହାଁ। ଏଇଟା ମୁଁ ଏ
ଏ ଭାଇ ହୁଁ।
ହ
ଏବେ ମୁଁ ଧୀରେ ଧୀରେ ଚାଲିକି ଯିବାକୁ ପଡିବ ଯେହେତୁ ମୁଁ ଶିଡିରେ ଏତେ ଜୋରେ ଦୌଡୁ ଅଛି। ଆପଣଙ୍କୁ ଶୁଭିବନି ନହେଲେ।
ମାନେ ଏବେ ଘରେ ଥିଲେ ଏବେ ସିଢିରେ ଦୌଡୁଚନ୍ତି।
ଆଜ୍ଞା ସିଢି ରେ ଦୌଡୁଚି ସେଇ ଯୋଉ ଦେଖିନାହାନ୍ତି ଆପଣ କୁ ଯୋଉ ତାରକମେହେତା ରେ କୋମଲ ଦୌଡୁଥିଲା ସିଢି ରେ ପତଳା କରୁଛି।
ଆଚ୍ଛା ନା ନା ମୁଁ କୋମଲ ସିଢିରେ ଦୌଡିଆର ତ ମନେପଡୁନି ଗୋଟେ ତାରକମେହେତାରେ ଦେଖୁଥିଲି ଯୋଉଟା କି ଅ ତାଙ୍କ ମହିଲା ମଣ୍ଡଲ
ଏ ସୁନିତ ହଁ ହଁ।
ଏବେ କମ୍ପୁଟର କ୍ଲାସ ମୁଁ ତାଙ୍କ ଘରକୁ ଆସିଲି ସିଏ ଏ ପର୍ଯ୍ୟନ୍ତ ଆମ ବିଦ୍ୟାଳୟର ଇଏ ଇଏ ଟିଏ ବଦଳି ନାହାନ୍ତି।
ଆରେ ଭାଇ ମୁଁ କଣ କହିବି ତାଙ୍କୁ ଆଉ ମାନେ କିଛି ଶବ୍ଦ ନାହିଁ କହିବା ପାଇଁ ତାଙ୍କୁ ଆଉ
ସିଏ ଏବେ ବି ସେଇଆ ଟିକୁ ପିନ୍ଧିକି ଅଛନ୍ତି ମାନେ ଏବେ ସିଏ ବଦଳିବେ ଆମେ ତାପରେ ଯିବୁ ଯନ୍ତ୍ରପାତି ଶିଖିବା ପାଇଁ।
ସେଇ ଯୋଉ ଯନ୍ତ୍ରପାତି ପଢିବା ପାଇଁ ଯାଉଛନ୍ତି ତାର ତ ଟାଇମ ହେଇଗଲାଣି ପହଞ୍ଚି ପାରିଵ।
ଆଜ୍ଞା ଆମ ଘରର ଗୋଟେ ପାଦ ଦେଲେ ଆମର ସେ ଯନ୍ତ୍ରପାତି ଦୋକାନଟା।
ଆ ତାହେଲେ ତ ମାନେ ଗୋଟେ ପାଦ ଏଠି ଆଉ ଗୋଟେ ପାଦ ଘରେ ରଖିବେ।
ଆଜ୍ଞା ଆଉ ଆମେ କେବେ ଆପଣ ତ ଜାଣିଛନ୍ତି ଆମେ ବହୁତ ଜଲଦି ଯାଉ ସବୁଆଡେ। ତେଣୁ ଆମର ସେମିତି ଛବିଟା ଅଛି କି ଆମେ ସବୁଆଡେ ଜଲଦି ଯାଉ।
ହୁଁ ହୁଁ।
ଆମଠୁ କେହି ଆଶା କରନ୍ତି ନାହିଁ କି ଆମେ ଜଲ ଜଲଦି ପହଞ୍ଚିବୁ।
ଓହୋ ଆଛା ଆଛା।
ଆଜ୍ଞା ସିଏ
ଆସିଲା ବେଳେ ବି ଜଲଦି ଆସନ୍ତି ଆଉ ଏଟେ ଜଲଦି
ନା ନା ଆସିଲା ବେଳେ ଆସିଲା ବେଳେ ଯେତେ ଜଲଦି ହେଇପାରିବ ଆମେ ସେତେ ଜଲଦି ଦଉଡୁ। ଗଲାବେଳେ ସବୁବେଳେ ଆମେ ଆହୁରି ଜଲ୍ଦି ଯାଉ। ମାନେ ସବୁଠୁ ମାନେ ଆଗରେ ଆମେ ପହଞ୍ଚୁ ଆମେ ଚେଷ୍ଟା କରୁ ଯେମିତି ସବୁଠୁ ଫାଷ୍ଟ ଆମେ ପହଞ୍ଚିବୁ।
ଓ ମାନେ ସେଇ କାର୍ଯ୍ୟରୁ ଫେରିଲା ବେଳେ
ହଁ ଫେରିଲା ବେଳେ ଆମେ କହୁଛୁ ପ୍ରଥମେ ଆମେ ବାହାରୁ। ଫେରିଲା ବେଳେ ଆମେ ଚେଷ୍ଟା କରୁ କି ସବୁଠୁ ପ୍ରଥମେ ଆମେ ଫେରିବୁ ଆଉ ଗଲାବେଳେ ଆମେ ଚେଷ୍ଟା କରୁ ସ ସବୁଠୁରୁ ଶେଷରେ ଆମେ ଯିବୁ।
ପୁରା ଘଣ୍ଟା କୁ ଦେଖିକି ବସିଥାଅ। ସାଢେ ଆଠଟା ହେଲା ମାନେ ଗୋଟେ କଦମ ଏପଟେ
ଆଜ୍ଞା ଆମ ଗୋଡ଼ ଥରେ। ସାଢେ ଆଠଟା ହେଲା ମାନେ ଆମ ମନ କନ କନ ହୁଏ।
ଆଜ୍ଞା ରଖିଦିଅନ୍ତୁ।
ଯନ୍ତ୍ରପାତି ଯିବା ପାଇଁ ବିଳମ୍ବ ହେଲାଣି ମୁଁ ରହୁଛି।
ଆଜ୍ଞା ଆଜ୍ଞା।
କାଟିଆ।
ରଖୁନାହାନ୍ତି। ଆରେ ରଖନ୍ତୁ। ଆରେ ରଖନ୍ତୁ ଭାଇ ରଖୁନି ସଆଡେ ରଖିନି।